ହ୍ୟାଲୋ ଆ ଖାଇସାରିଲେଣି ଆପଣ?
ହଁ ଏବ ଏବେ ସକାଳ ଟାଇମ୍ ଟା ନା ଜଳଖିଆ ଖାଇ ଦେଇଛି।
ଆଜି କଣ କରୁଥିଲେ?
ଆଜି ଟିକେ ସକାଳୁ ପୁରୀ ଆଉ ଘୁଗୁନି କରିଦେଇଥିଲି। କରିଦେଇଥିଲୁ ଖାଇଲୁ ଆଉ। ପରଟା ପୁରି ଏପଟେ ମାନେ ଦେହ ଖରାପ ଖରା ଗରମ ଯେହେତୁ ହଉଛି। ଖ ବହୁତ ଦିନ ହେଲା ଟିକେ ପୁରୀ କରିନଥିଲୁ। ଯେ ଉଁ ମୋଁ ମୋର ପୁଅ ଟା କାନ୍ଦିଲା କହିଲା ଟିକେ ପୁରୀ କର ର ବୋଲି ମାମା ମୁଁ ସେଥିପାଇଁ ପୁରୀ ଟିକେ କରିଥିଲି ତରକାରି ଆଉ।
ହଁ ମୁଁ ବି ସେମିତି ସେଇ ସକାଳେ ଆମର ହଁ ଭାତ ଭଜା ଉଁ କରିଦେଇଥିଲି ମାଛ ଭଜା ହେଇଥିଲା। ପଖାଳ ଖାଇଲେ। ତାର ଆମର ଝିଅ ସେ ନାହିଁ କଲା ତାର ସେ ଚୁଡ଼ା କଦଳୀ ସେ ଖାଇଲା। ତା ପରେ ଆମର ଅଁ ବେଳା ଖାଇବା ତ ହେଇଯାଇଛି ସେଇ ଭାତ ଡାଲି ତାପରେ ଶାଗ ଭଜା ହେଇଛି ଆଉ ମାଛ ଭଜା ହେଇଛି। ତାପରେ ଝିଅ ତାର ଖାଇବନି ତାର ଚିକେନ ବିରିୟାନୀ ହେଇଛି। ତାପରେ ତା ସହିତ କଚୁମ୍ବର ରେ ଖାଏ ବିରିୟାନୀ ସହିତ ଖାଇବା ପାଇଁ କଚୁମ୍ବର କରିଦେଇଛି। ଆଉ ଆମ୍ବ ଅଛି ସେଗୁଡ଼ାକ ଖାଇଦେବୁ ଆଉ। ଆପଣଙ୍କର କଣ କରୁଛନ୍ତି ଆଜି ରୋଷେଇ?
ତମ ପଟେ ଆମ୍ବ ଆମ ପଟେ ଏ ବର୍ଷ ଜାଣିଛନ୍ତି ନାଁ ବହୁତ ଆମ୍ବ ଫ ପ୍ରଚୁର ପରିମାଣରେ ଆମ୍ବ ଆସିଥିଲା। ଆମ୍ବ ରୁ ବିଭିନ୍ନ ପ୍ରକାରର ସବୁ ଜିନିଷ ଆମର ଏପଟେ ବି ମାନେ ତିଆରି ହୁଏ। ଆମ୍ବରେ ମାନେ ଆମ୍ବ ଟାକୁ ତ ଆମର ମୋ ମା କଣ କରେନା ଆମର ଯେହେତୁ ଅଧିକ ଆମ୍ବ ଗଛ ଗୋଟେ ମାନେ ଚାରି ପାଞ୍ଚଟା କିମ୍ବା ଦଶଟା ପାଖାପାଖି ଆମ୍ବ ଗଛ ଅଛି। ପ୍ରବଳ ଆମ୍ବ ଯେତିକି ବାହାରେ ମାନେ ବିକ୍ରି ତ ଆମର ଏଠି ଯେହେତୁ ଗାଉଁଲି ଗାଁ ଆମେ ବିକୁନୁ ବିକ କି ବେନି ମା ନେଇକି ସମସ୍ତଙ୍କ ଘରେ ବାଣ୍ଟି ଦିଏ ଆଉ କିଛି ଆମ୍ବ ଆମର ଯେତିକି ଆମ ନିଜ ପାଇଁ ଯେତିକି ଆଣେ ବହୁତ ଗୁଡେ ଆମ୍ବକୁ ମା ଜାଣିଛନ୍ତି ତାକୁ କାଟିକି ଚୋପା ଫୋପା ଛଡ଼େଇକି ଆମର ଯୋଉ ଛାତରେ ଶୁଖେଇ ଦିଅନ୍ତି। ଲୁଣ ପାଣି ରେ ଗୋଳେଇଲି। ତାକୁ ଶୁଖେଇ ଦେଲା ପରେ ସିଏ ଗୋଟେ ସୁଖିକି ଗୋଟେ କହନ୍ତି ଯୋଉଟା ଆମ୍ବୁଲ। ସେ ଯୋଉ ଆମ୍ବୁଲ ଟାକୁ କଣ କରନ୍ତି ନା ମାଛ ବେସର ହଉ ବିଭିନ୍ନ ପ୍ରକାରର ଖଟାରେ ବି ନିଜେ ବି ମାନେ ଖଟା କରିକି ଖାଇପାରିବ ସେଟା ବର୍ଷ ବାର ମାସ ରହେ। ନା କିଛି ସେଥିରେ ଖରାପ ମାନେ ପୋକ ହବନି ଛତି ମାରିବନି। କିଛି ହି ତା ଖରାପ ହବନି ତାକୁ କରିକି ବର୍ଷ ବର୍ଷ ଧରିକି ରଖିକି ବି ଆମେ ଖାଉ। ଆଉ ଆମର ଆଉ କିଛି ଆମ୍ବରେ ବି ଯୋଉଗୁରା ପାଚି ଯାଏ ଆମ୍ବ ଗୁଡା କଣ ହୁଏକି ମା ପାଚିଲା ପରେ ସେ ଆମ୍ବ ଗୁଡ଼ାକ ନଷ୍ଟ ହେଇଯିବ ସେଥିପାଇଁ ଅଧିକ ଯେତେବେଳେ ପାଚିଯାଏ ମା ତାକୁ ସବୁ ଗୋଟେ ଢମ୍ପା ଆମର ଅଛି ତାକୁ ରା ମ୍ପି ରାମ୍ପି ରାମ୍ପି ରାମ୍ପି ତା ରସଟାକୁ ସମ୍ପୂର୍ଣ୍ଣ ବାହାର କରିଦିଏ। ବାହାର କରିକିବି ନେଇକି ଛାତ ଉପରେ ଲୁ ଟିକେ ଯା ଲୁଣ ଆଉ ଟିକେ ଲଙ୍କା ଗୁଣ୍ଡ ପକେଇକି ତାକୁ ଆମ୍ବସଡା ବି କରେ। ଆଉ ବିଭିନ୍ନ ପ୍ରକାରର ଆଚାର ମୁଁ ଜାଣିନି ତମ ପଟେ କେମିତି ଆଚାର କେମିତି କଣ ହୁଏ। ଆମର ଏପଟେ ଆଚାର ଭଲ କରାଯାଏ ଆମର ପ୍ରଥମେ ଆମ୍ବକୁ ଗୋଟେ ଆମ୍ବ ଆଚାର। କହୁଛି କେମିତି ମା କରେ ମୁଁ ଦେଖିଛି ଅବଶ୍ୟ ମୁଁ ଜାଣିନି ମୋ ମା କରେ ମୁଁ ସେଠି ଦେଖେ। ଆମ୍ବ ଟାକୁ ପ୍ରଥମେ କଣ କରନ୍ତି ନା ମୋର ଘରେ ପରିସ୍କାରରେ ଧୋଇଦବେ ତା ଚୋପ୍ ପା ଛଡେଇ କି କାଟିଦେବେ କାଟିକି ତାକୁ ଟିକେ ଲୁଣ ଆଉ ହଳ ଦି ଅଳ୍ପ ପକେଇକି ଶୁଖେଇଦେବେ ତାପରେ ବେଶି ଶୁଖେଇବନି ଅଳ୍ପ ଟି ଟିକ ମାନେ ଗୋଟେ ଦିନ କିମ୍ବା ଦି ଦିନ ଟିକେ ମାନେ ରଖିଦେବେ ଲୁଣ ହଳଦୀରେ। ତାପରେ ଆଣିକି ତାକୁ ମା କଣ ଗୋଟେ ଗୁଡରେ କଣ ଚୁଲିରେ ବସେଇକି କରେ ତାପରେ ତାକୁ ପକେଇକି ବିଭିନ୍ନ ପ୍ରକାରର ମସଲା ଗୁଣ୍ଡ ଫୁଣ୍ଡ ଦେଇକି ଆଉ କରିକି ତାପରେ ତେଲ ତାପରେ ଟିକେ ଭଲ ସୋରିଷ ତେଲ ଅଧିକ ପରିମାଣରେ ଦେଇକି ତାକୁ ଟିକେ ଖରାରେ କେତେ ଦିନି ଶୁଖେଇ ଦେଲା ପରେ ଯାରରେ ପୁରେଇକି ଆମର ରଖନ୍ତି। ଆମର ସେମିତି ବି ହୁଏ। ଆଉ ଭାତ ଖାଇଲା ବେଳେ ବି ଡେଲି ମାନେ ଖଟା ନହେଲେ ମୋର ଜେଜେବାପା ଜଣେ ଅଛନ୍ତି। ଜାଣିଥିବେ ତ ବୁଢାବୁଢୀ ମାନେ ସେମାନେ ଖଟା ନହେଲେ ଭାତ ଖାଆନ୍ତିନି। ଆମର ଯେ ଆମ୍ବକୁ କଣ କରନ୍ତି ତାକୁ ବି ଆମର ମା ମାଆ ଆଣିକି ରୋଷେଇରେ ବି ମାନେ ଡେଲି ଦିନେ ଛାଡି ଦିନେ ହବ ଭାତରେ ବି ଖଟା। ଟିକେ ଜିରା ଆଉ ସୋରିଷ ପିଆଜ। ରସୁଣ ଅଦା ବିଭିନ୍ନ ପ୍ରକାରର ମାନେ ସବୁ ମସଲା ରେଡ଼ି କରିକି ରଖିଦେଇଥାଏ। ଆମ୍ବକୁ କାଟି ଦେଇକି ଟିକେ ତେଲରେ ତାକୁ ଭାଜିଦିଏ। ଆମ୍ବ ଟାକୁ ଟିକେ ଭାଜି ଦେଏ ଲୁଣ ହଳଦୀ ପକେଇ ଦିଏ। ତାପରେ ଗୋଟେ ପାତ୍ର କୁ ବାହାର କରିଦେଇକି ପିଆଜ ଆଉ ଅଦା ରସୁଣ ପେଷ୍ଟକୁ ତେଲରେ ଟିକେ ଭୃସଙ୍ଗ ପତ୍ର ପକେଇଲେ ତାର ବାସନାଟା ଭଲ ହୁଏ ସ୍ଵାଦ ଟା ବି ଭଲ ଲାଗେ। ତାପରେ ତାକୁ ମସଲା କଷି ସାରିଲା ପରେ ଜିରା ସୋରିଷ ତାକୁ ତାପରେ ଢାଳି ଦିଏ। ତାପରେ ଆମ୍ବକୁ ପକେଇକି କିଛି ସମୟ ଫୁଟିଲା ପରେ ଲୁଣ ଲଙ୍କା ସବୁ ତ ପକା ହେଇଥିବ। ତାପରେ ତାକୁ ଟିକେ ଚିନି ହଉ କିମ୍ବା କାହା ଘରେ ଗୁଡ ବି ଥାଏ ତାକୁ ପକେଇକି କରେ ଏମିତି ଆମର ଆଚାର ହୁଏ। ଆଉ ଆମ୍ବରେ ବି ଆମେ ଏବେ ମା ଜାଣିଥିବେ ଆମ୍ବର ଗୋଟେ କାକେରା ପିଠା ବି ମାନେ କରିକି ଖାଇଛୁ ଏଇ ଚାରି ପାଞ୍ଚ ଦିନ ହେଲା। ଆମ୍ବ ରସରେ ଭାରି ତାର ସ୍ଵାଦ କହନି। ତୁଳନା ନାହିଁ ଭଲ ବି ଲାଗିଲା ଆଉ ଯେତେବେଳେ କ ଆମ ଏରିଆକୁ ଟିକେ ମା ଆସୁନାହାନ୍ତି ବୁଲି। ଯୋଉଦିନ ଆସନ୍ତେ ବୁଲିବାକୁ ସେଇଦିନ କହନ୍ତି ମା କୁ ଟିକେ ସେ ଆମ୍ବ ରେ କାକେରା ପିଠା କରନ୍ତା। ଆପଣ ଟିକେ ଖାଇକି ଯାଆନ୍ତେ। କେବେ ଆସିବେ କି?
ହଁ ହଁ ଯିବା ଆଉ ଆଉ ଗଲେ ମୁଁ କହିବି ଆପଣଙ୍କୁ। ଆମର ବି ସେମିତି ଏପଟେ ଆମ୍ବ ତ ଆମର ନାହିଁ ଏତେ ଏ ବର୍ଷ ଆସିନି କମ ଆସିଛି। ମାନେ ପ୍ରଚୁର ଆମ୍ବ ଆର ବର୍ଷ ପ୍ରଚୁର ଆମ୍ବ ଯେତେ ଖାଇକି ଯେତିକି ଦେଇକି ଯେତିକି ତା ଗାଈ ଗୋରୁ ବି ସେତିକି ଖାଇଛନ୍ତି ଆମ୍ବ ଏ ବର୍ଷ କମ ଆସିଚି। ଆ ଯେତିକି ଆସିଥିଲା ବି ଗଛରେ ବି ବାଦୁୁରୀ ତାକୁ ଜୋଉରାକ ଟିକେ ଇଏ ହେଇଯାଉଚି ଖାଇ ଦଉଚନ୍ତି। ଆଉ ଯେତେବେଳେ ବର୍ଷା ପବନ ହୁଏ ଜୋଉ ଜୋ ଆମ୍ବ ଝଡ଼ିଯାଏ। ସେରା ସବୁ ଫାଟିକିନା ତଳେ ପଡେ। ସେ ଆମ୍ବକୁ କଣ କରୁନା ସେରା ତ ରହିବନି ନା ତାକୁ ତାପରେ କା କାଟିକି ଆମ୍ବୁଲ କରାହୁଏ ତାପରେ ବର୍ଷ ଯାଏ ଆମ୍ବୁଲ ରୁହେ ବର୍ଷ ଯାକ ପାଇଁ। ତାପରେ ବର୍ଷ ଯାକ ଖାଇବା ପାଇଁ ତାରେ ବିଲ ବାଡ଼ି ମୁଲିଆ ଚାକର ସେମାନେ ବି କାମ କରୁଛନ୍ତି ବିଲ ବାଡି ଯୋଉ ଲୋକ ଖାଇବେ ବର୍ଷ ଯାକ। ତାପରେ ଘରେ ବି ଲୋକଟେ ରହୁଛି ସଏ ବି ଖାଇବ। ତାପରେ ଏ ଖଟା ତାଙ୍କ ତ ପ୍ରିୟ ସେମାନେ ଖଟା ହେଲେ ବି ଖାଇଦେବେ ନା। ଆଉ ଖଟା ଟି ଗୁଡ଼ ଖଟା ଗୁଡ଼ ଦେଇକି ଆମ୍ବ ଆଚାର କରାହୁଏ। ଏ ବିଭିନ୍ନ ଆମ୍ବ ଆଚାର ତାର ମଙ୍ଗେଇ ବି କରାହୁଏ ଗୋଟେ। ଜାଣିଥିଵ ଗୋଟା ଆମ୍ବରେ ମଗେଇ ତିଆରି ହୁଏ ଆଉ ଆମ୍ବ ସଡା ତ ହୁଏ। କିନ୍ତୁ ସେ ସେଇଗୁଡା ଟିକେ ବେଶୀ କରିକି ତାକୁ ବର୍ଷ ସାରା ରଖା ହୁଏ ଖାଆନ୍ତି। ତାପରେ ଆଉ ଗୋଟେ ରାଇ ସୋରିଷରେ ମସଲା ସୋରିଷ ରାଇ କରା ହୁଏ। ବିନା ଚିନିରେ ସେରା ଖାଲି ଲୁଣରେ ହବ। ତାକୁ ବି କରାଯାଏ। ସେଟା ରୁହେ ଭଲ ଲାଗେ ବି ଖଟାଟା ମିଠା କରିପାରିବେ ଲୁଣ ମେ କରିପାରିବେ ଆଉ ସେମିତି କରିକି ରଖା ହୁଏ ତାପରେ ଗୁଡ ପାଚ ତାପରେ ପାଚିଲା ଆମ୍ବରେ ତ ଯୋଆ ବିଷ ଅଧିକ ଅଧିକ ପାଚିଯାଏ ତାକୁ ଆମର ବି ସେ ଆମ୍ବ ସଡା କରିଦିଅନ୍ତି। ଁ ତାର ଆମ୍ବ ତାର ଆପଣ ଯେମିତି କହିଲେ କି ପୋଡ ପିଠା କରନ୍ତି ଆମ୍ବ ସରା। ଏ ଆମ୍ବ ରସ ବାହାର କରିକି ସେଥିରେ ଚାଉଳ ନହେଲେ ସୁଜିରେ ଯନ୍ତକି ଯେମିତି ଆମେ କାକରା ପିଠା କରୁଛୁ ସେଇ ଭଳିଆ ନଡ଼ିଆ ପୁର ଦେଇକି ତାକୁ କରିକି ଛାଣିକି ଖାଇବେ ନା ସେମିତି କହୁଥିଲେ ସେଟା ବି ଆମର କରା ହୁଏ ଭଲ ଲାଗେ ମୁଁ ଖାଇନି କେବେ ଶୁଣିଛି କିନ୍ତୁ ବୋଉ କରନ୍ତି ଯେ। ଆଉ ସେ ସବୁ ଭଲ ଆମ୍ବ ତ ଏବ ବର୍ଷ ଯେତିକି ଆମ୍ବ ଆସ୍‌ ତଥାପି ଆମେ ଖାଉଛୁ ତାପରେ ଆମ ଅ ଯୋଉ ମାଉସୀ ଘରେ ତାଙ୍କର ତାଙ୍କ ଗଛରେ ଭର୍ତ୍ତି ଆମ୍ବ ଆସ୍ ସେମାନେ ତାଙ୍କର ଦିଅନ୍ତି ଆମ ଘରକୁ ଦଉଛନ୍ତି ସମସ୍ତଙ୍କୁ ସେ ବାଣ୍ଟୁଛନ୍ତି ବିକ୍ରି ବି କରୁଛନ୍ତି ସବୁଦିନ ପ ତାର ଆମ୍ବ ଗଛ ତାଙ୍କର ହେଇଛି ଆମକୁ ବି ଦେଇଛନ୍ତି ତ ସିଏ ବି ଆହୁରି ଆଉ ଆମ୍ବ ବି ବାହାରୁ କିଣିକି ଆଣିକିନା ଖାଉଛୁ ଆମ୍ବ ସେଏ ବି ବାହାର ଗାଁ ଗଳେ କଣ ଏତେ ଆମ୍ବରେ କଣ ହବ ସମସ୍ତଙ୍କର ଆମ୍ବ ସେ କୋଡିଏ ଟଙ୍କା ତିରିଶ ଟଙ୍କାରେ ଦେଇ ଦୋଉଚନ୍ତି ଏଠି ଆମର କଣ ଆମ୍ବ ପଚାଶ ଶହେ ଟଙ୍କା ନାଖାରେ କେଜି ଖାଉଥା। କିଣିକିନା ଖାଇବାକୁ ପଡୁଛି ଆଉ ରେଟ ଟିକେ।
ଆଉ ଆଉ କୋଉଦିନ ଆମ ଏଇ ଯୋଉ ଜାଗାକୁ ଟିକେ ବୁଲି ଆସୁନାହାନ୍ତି? କଉ ଦିନ ଟିକେ ବୁଲି ଆସୁନ୍ତୁ ଇଆଡେ ଟିକେ ବୁଲା ବୁଲି କିଛ୍ ଆମର। ଏପଟ ଆମର ପୁରୀ ପଟର ହେଲା ପୁରୀ ଲାଇନ୍ ର ଆମର। ପୁରୀ ଟିକେ ଆସନ୍ତୁ ଶ୍ରୀ ଜଗନ୍ନାଥଙ୍କୁ ଟିକେ ଦର୍ଶନ କରନ୍ତୁ ତାଙ୍କ ଵିନା ତ ସବୁ କି ଛି ମାନେ ନିଅ ସିଏ ନଥିଲେ ଆମର ଦିନ ନାହିଁ କି ରାତି ନାହିଁ। ଆଉ ତାଙ୍କୁ ଟିକେ ଦର୍ଶନ କରିକି ଯାଆନ୍ତୁ ଦର୍ଶନ କରି ତାଙ୍କୁ କଣ କି ଜଗନ୍ନାଥ। ତାଙ୍କୁ ଦର୍ଶନ କରିବା ଦ୍ଵାରା ମନ ବଳାଏ ଭାରି ମାନେ ଶାନ୍ତ ଲାଗେ ପବିତ୍ର ବି। ଯେତିକି ଆମର ମାନ ପବିତ୍ର ହିସାବରେ ପୁଣ୍ୟ ବହୁତ ଅଶେଷ ଅଶେଷ ଅଶେଷ ଅଶେଷ ପୂନ୍ଯ ମିଳିବ ଆମକୁ ତାଙ୍କ ଦ୍ଵାରକୁ ଗଲେ। ଆଉ କେତେବେଳେ ଯଦି ଆସନ୍ତେ ଏଠି ସମୁଦ୍ର କୂଳକୁ ଟିକେ ଯାଆନ୍ତେ। ସମୁଦ୍ର କୂଳର ତ ଜାଣିଥିବେ ଲୋକ ଭୟ ଅଛି ଜାଗାରେ। ଲହଡି ଟିକେ ସାଙ୍ଗ ହେଇକି ଭାଙ୍ଗନ୍ତେ। ଆଉ ଟିକେ ବୁଲା ବୁଲି ଚାରିଆଡେ ଟିକେ ଯାଆନ୍ତେ ବୁଲିକି। ତାପରେ ପୁରୀ କୁ ଆମର ବି ପାଖାପାଖି ଯୋଉ ମନ୍ଦିର ସବୁ ଥାଏ। ଆମେ ତାକୁ ବି ଟିକେ ଯାଆନ୍ତେ ସବୁ ଦେଖି ଦୁଖାକି ଦର୍ଶନ କରନ୍ତେ ମାଆଙ୍କୁ ଯୋଉ ମଙ୍ଗଳା। ଯେକୌଣସି ମନ୍ଦିର ଥାଏ, ତାଙ୍କୁ ଟିକେ ଦେଖିକି ଦର୍ଶନ କରିକି ଆସନ୍ତି। ଆଉ ତମ ପରିବାର ବର୍ଗକୁ ଧରିକି କେବେ ଆସୁନାହାନ୍ତି, ଵୁଲି ବୁଲାକି ଯାଆନ୍ତ? ଯଦି କେବେ ଆସିବେ ନା ଟିକେ ମୋ ସହିତ ଭଲରେ ଯୋଗାଯୋଗ କରିବି। କହିଦେବି କେବେ ଆସିବେ?
ହଁଲୋ ଝିଅ, ଯିବୁ ବାହାରିକି ଏବେ ପୁରୀ। ଏ ଠାକୁରଙ୍କର ଯୋଉ ରଥଯାତ୍ରା ହବ, ରଥଯାତ୍ରା ତ ପ୍ରବଳ ଭିଡ। ସେଇ ଟାଇମ ରେ ଯାଇବ ନା, ଆମର ରଥ ଠାକୁରଳେ ରଥ ରେ ସୁନାବେ ସେ ଟାଇମ ରେ। ସେଇ ଟାଇମରେ ଆମେ ଯାଉ, ସେଇ ଟାଇମ ରେ ଦର୍ଶନ କରୁ, ଠାକୁର ବଡଦାମ ଥାଆନ୍ତି ନା। ସେତେବେଳକୁ ଟିକେ ଦର୍ଶନ କରୁ ଫାଙ୍କାରେ ସକାଳୁ ଆମେ ସକାଳୁ ଭୋରୁ ଭୋରୁ ଯାଇକି। ଭୋର ପାଞ୍ଚଟାରେ ଠାକୁରଙ୍କ ଲୋକ କମ ଥିବେ, ତ ବେଶୀ ଫାଙ୍କା ଥାଏ। ଦର୍ଶନ ପୁରା ରଥ ପାଖରୁ ଥାଇକି ପୁରା ବଢ଼ିଆ ଭାବେ ଭଲସ ଆମେ ଦେଖୁ। ଭଲ ଲାଗେ। ଠାକୁରଙ୍କୁ ଦେଖିଦେଲେ ପୁରା ମାନେ, ପୁରା ଜୀବନ ସାର୍ଥକ ଯେମିତି କହନ୍ତି ହେଇଯାଏ, ସେମିତି ଆମକୁ ଲାଗେ। ଆଉ ତାଙ୍କ ବିନା ସବୁ କିଛିନା। ଆଉ ଯାଉ ଆମେ, ହଉ ଗଲେ ଆପଣଙ୍କୁ ମୁଁ କହିବି ଆଉ।
ହଉ, ହଉ ମା ଟିକେ ରୁହ ଝିଅଟା ମୋର କାନ୍ଦୁଚି ମୁଁ ଟିକେ ରହୁଚି ଆଁ।
ଆଜ୍ଞା।